ହଁ କୁହ।
ତରକାରୀ ପୁଅ ଶୋଇଚି ଏଇଠି ଆଉ ଏଇଠି ଗଡୁଛି ଫୋଲ ଦେଖୁଛି। ଚି ଆଉ
କଣ ଖାଇଲା?
ତ କଥା ହବତ ଆ ଧଲୋ ତୋ ବ ହ୍ୟାଲୋ
ହଁ।
ଇ ମୋ ବୟଫ୍ରେଣ୍ଡ ନିଅ କଥା ହଉନ ହ୍ୟାଲୋ କୁହ କଥା ହୁଅ କଣ ସିଏ? କଥା ହବ କଥା ହୁଅ କଥା ହଉନ ଥରେ କଥା କଥା ହଉଥିଲ ବା କଥା ତ ହ ଲାହି ସାସ୍
କଣ କଣ ଖାଇଲା?
କଣ କହିଲ?
ମୁଁ ପୁଅ ଖାଇଲା।
ହଁ ପୁଅ ଖାଇଲା ଖାଇ କେ ଶୋଇଚି ଆଉ। ତମ
କଣ କହିଲ?
ବର୍ଷା ଉଠେଇଲାଯେ ବର୍ଷା ଆଉ ବର୍ଷା ଉଠେଇଲାଯେ ଏ ସବୁ ଖାଲି ରଖା ରୁଖି କରୁଥିଲି ଆଉ ପବନ ଫବନ ହେଇକି ବର୍ଷା ଉଠେଇଲା ଯେ ତମ ଆଡେ କଣ ପବନ ନା ବର୍ଷା ହଉଛି?
ବର୍ଷା ଉଠେଇଲା ନାଇଁ ତ ଆମ ଆଡେ ଉଠେ ଠେଇ ନି।
ଧରିକି ଆଇଲି।
ତମ ଆଡେ ବର୍ଷା ଉଠେଇଲାଣି?
ହୁଁ।
ଆଉ ବିଟୁ?
ସେଟା ଏଇଠି ଶୋଇକି ଶୋଇ ସକାଳୁ ସେଟା ବିଟ ବିଟି ହଉଛି।
ହୁଁ ସିଏ ଶୋଇଲା ସେ ଖାଇକିରି ଶୋଇଲା ପରେ ସେଇ ସାଢ଼େ ବାରଟା ସୁଦ୍ଧା।
କଥା ହେଇକି ଆଉ ଉଠିଥିଲା ପୁଣି ଶୋଇ ପଇଲା।
ହୁଁ ଏସି ଲଗେଇକି ଶୋଇଲେ ତାକୁ ଥଣ୍ଡା ହଉନି?
ଏସି ଏସି ପୁରା କମ୍ ରେ ପୁରା ଦେଇ ଦେଇଦେଇଛି ଆ ନ ନଗେଇନେ ପା ଶୋଇବନି।
ହୁଁ।
ଆ ଘରେ ପଶୁ ପଶୁ କୋହୁଛି ଏସି ଲଗାଅ।
କାହିଁ କହିଲ ମୁଁ ଯୋଉ ଦିନରେ ଶୋଇଲେ ରାତିରେ ମତେ ନିଦ ହଉନି ସେଥିପାଇଁ ଜମା ଶଉନି ଯଦି କେ ତଳେ ନିଦ ଭାଙ୍ଗିଲା ଫୋନ୍ ପ ଥିବ ଶୋଇବି ନହେଲେ ନାଇଁ। ଏଇ ଇଷ୍ଟାଗ୍ରାମ ଦେଖୁଥିଲି ଆଉ। ଫେସବୁକ୍ ଦେଖୁଛି ଏମିତି ଦେଖି ଦେଖିକା ଟାଇମ ଯାଉଛି।
ହଁ କଣ ସାର ଶୁଣୁ ନାହାନ୍ତି? ଭଗବାନ ଅଛନ୍ତି।
ହଁ ସେ ଶୋଇକି ଉଠିଲେଣି। ଉଠିକି ମୋବାଇଲ ଦେଖୁଛନ୍ତିଏଇନା ଯିବେଭାରି।
ଓହୋ
କୋଉଠି କୁଆଡେ ଗଲେ।
ଆଉ ଆସିକି ଖାଇକି ସୋଇଛନ୍ତି।
ଓ ହୋ ଆ ଯିବେନି।
ନାହିଁ।
ବଡ ପାପା ମୋବାଇଲ୍ ଦେଖୁଚି।
ଆ ହ। ଆଉ ସନ୍ତୋଷ କୁମାର ତମକୁ ଫୋନ୍ କରନି।
ନା ନା ନା ନା ନା ନା।
ମତେ ହ୍ଵାଟସପ୍ ରେ ଏଇ କିଛି ଦିନ ତଳେ ମେସେଜେ ମେସେଜେ କଲେ କଥା ହେଲେ। ତାପରେ ଆଉ କୁଆଡେ କଲର। କୁଆଡେ ଯାଇଛି ତ ଯାଇଛି ଆଉ ମେସେଜେ କରିବାର ନାଇଁ କିଛି ନାଇଁ ଏଇ ଯୋଉ ବଡେରେ କାଲି କାଲି ମେସେଜ କରୁଛି। ସଲୁ।
ହ।
ବାକିକି ଅଣେ। କମାର। ଆଇଁ ଲୁ।
ମୁଁ ଦେଲୁ।
ଜଲଦି।
ବିକ୍ଳଉ ଶୋଇନି ତାର ନାଇଁ।
ମୁଁ ବି ଆଉ ଏଇନା ସୋଇବିନି ପରେ।
ପୁଣି ଦେ କେତଳୁକୁ ଶୋଇବ।
ଏ ସାଢେ ନଅ ଦଶଟା ଭିତରେ ସୋଇପଡୁ।
ଏ ଦିନ ଯାକ କଣ କରୁଛି।
ଦିନ ଦଶଟା ବେଳୁକୁ ଦଶଟା ବେଳୁକୁ ଶୋଇଲା ଯେ ଉଠିଲା ସାଢ଼େ ଗୋଟେ ରେ ହେଲା।
ହଁ
ଅନ୍ଧାର ଭିତରେ ଏତେ
ତମର କଣ ଫ୍ୟାନ ଚାଲିଛି ବୋଧେ?
ନାଁ ଟେବୁଲ ଫ୍ୟାନ ଟା ଖରାପ ହେଇଯାଇଛି ଆଇନ ବେଡ଼ ଅଛି ଯେ ଫୁଣି କଣ ଚାଲୁନି। ସୁଵିଲା।
ହଁ ହଁ ହଁ ସୁଵିଲା।
ଆମ ଆଡେ ଭଲ ପବନ ଟିକେ ହଉଚି ବାହାରେ।
ଆଡେ ବର୍ଷା ଉଠେଇଛି କି ନାଇ କେଜାଣି ଜଣା ପଡୁନି ବାହାରେ କୁ ଗଲେ ଜଣା ପଡ଼ନ୍ତା।
ଆମ ଘର ଭିତରେ ପଶିଲେ ପବନ ଘର ଅନ୍ଧାର।
ହଁ ହଁ ହଁ ବା କିଛି ହଁ କିଛି ଜଣା ପଡୁନି ହେଁ
ଚଡ଼ଚଡି ମାଇଲେ ଲାଗେ ବାହାର ତମର
ଆଉ ଆଜ୍ଞା କିଛି କାମ ନାହିଁ ନାଇଁ।
ଅଛି ନା ବିରି ଚାଉଳ ଦିଟା ବତୁରେଇଚି ବାଟିବି। ଘରେ କରିଵି ବରା କରିବି ହୁଁ। ଆଉ ବାସନଟା ପଡିଛି ଯାଇକି ମଜିବି ଭାତ ଏତେ କାମ ସବୁ ପଡିଲା ।
ହଁ
ବାବା
କେତେଳୁ ବାହାରିବେ?
ହଁ ଦିଇ ଭାଇ ଯାକ ଯିବ
ତୁ କେତେବେଳେ ବାହାରିବୁ? ତମର ରୁମ କେତେବେଳେ ବାହାରୁଛ?
ଦି ଭାଇ ଯାକ ଏନେ ପଳେଇବେ।
ଆତ ସ ଏ ଧନ
ହଉ କିଛି ଖାଇକି ଯାଉଛି ନା ସେ ଯାଉଛୁ? ପସନ୍ଦ ଉଚାରୀ
ଏବେ ଭାତ ଖାଇଲା ସେ ପରା ଏବେ ଭା ତ ଖାଇଲା।
ଦିନରୁ ଖାଇନି ବାରଟା ଗୋ
ସକାଳେ ଖା ଧାନ ସେ ଖାଇଥିଲା ଆମ ସାଙ୍ଗରେ ଭାତ ଆମ ଆମ ସାଙ୍ଗରେ ଖାଇ ଯେ ଆରେ ପୁ ହେଁ ଆଉଠି ଆମେ ସବୁବେ ଖାଇଲୁ ସେ ଖାଇଲା
ହଁ
ଖାଇଛି ତାପରେ ଫୁଣି ଖାଇ ଫେରେ ରେ ଯିବ ଚାରିଟା ଖେଳି ଚାରିଟେ ଖେଳି ଗଲେ ଆସିଲେ ଛଅଟା ବେଳକୁ ଖାଇବ।
ହଁ ହଁ ଛଆ ଟା ବେଳକୁ କଣ ରୁଟି ଦଉଛ ନା ଯୋଉ ଚୁଡା ଗୁଣ୍ଡ ଦଉଛ?
କଣ?
ଛତୁଆ ଗୁଣ୍ଡ ଖାଇବ।
ଅ ହ ସେ ଯୋଉ ଖାଇକି ଶୋଇପଡିବ?
ନା ନା ଛଅଟା ବେଳ ଛତ ଗୁଣ୍ଡ ଖାଇବ ତାଲେ ରାତିରେ ଭାତ ଖାଉଛିନା
ହଁ ହଁ ଲେଟ କରିକି ଖାଉଛ?
ଆଁ
ବୋ ଲେଟ୍ କରିକି ତମେ ଖାଇଲା ବେଳେ ସେ ଖାଉଛି
ବସ ଖାଇଲା ବେଳକୁ ଦଶଟା ସାଢେ ଦଶଟା କାଲି ଖାଇଲେ ଏଗାରଟା ବେଳକୁ
ଓ ହୋ
ତ ଶୋଇଲା ପରେର ତାଙ୍କୁ ଖୋଇ ଦଉଛି ରାତିଯାକଟା
ହଁ ହଁ ହଁ ହଁ
ତମ ବାହାରିବ
କଣ କହିଲ?
ଲୋକ ତମର ରୁମ୍ ରୁ କେତେବେଳ ବାହାରିବ?
ବାହାରିଲା ବେଳକୁ ମୋ ପୁଅ ଉଠିବ ତ ମୋ ପୁଅ ଯେତେବେଳେ ଉଠିବ ସେ ଆଉ ରହିବନି ଘର ଭିତରେ ସେଇଠୁ ସିଏ ବାହାରିଲେ ଆମେ ବାହାରିବୁ।
ଓ ସେତାର
ହଁ ହଁ ମୁଁ ସେ ଯେତେବେଳେ ଯାଏ ଶୋଇବ ମୁଁ କିନ୍ତୁ ପାଞ୍ଚଟା ପରେ ସେ ଯଦି ତା ପୂର୍ବରୁ ପାଞ୍ଚଟା ପୂର୍ବରୁ ଉଠିଗଲା ଉଠିଯିବେ ନହେଲେ ଯଦି ଶୋଇଥିବି ସେ ପାଞ୍ଚଟା ପରେ ପାଞ୍ଚଟାରୁ ଉଠିଲେ ବି ଚଳିବ। ବଉ ତାର ସେପଟ ଘରେ ଶୋଇଚି।
ଗରମ ଆଜି କେମିତି ହଉଛି?
ଆଁ
ମୁଁ ଖାଲି ଗରମ ଆଜି ହଉଛି।
ହଁ ଗରମ ତ ହଉଚି ଆମ ଆଡେ ଇଆଡେ ତ ହଉଥିଲା ସକାଳେ ବହୁତ ଗରମ ହଉଥିଲା ଦି ପରେ ବି ସେମିତି ତ ତାପରେ ତ ଆମେ ଖାଇ ପିକି ସେ ଏସିି ରେ ପଇଚୁ ଆଉ ବାହାରକୁ ଗଲେ ପୁଣି ସେଇଆ।
ତମ କେମିତି କଣ?
ଆମର ଗରମ ଏଇ ସକାଳୁ ଟା ଲାଗୁଛି ଖରା ହଉଛି ପ୍ରବଳ ଏଇ ଦିଟା ତିନି ଟା ଯାଉଛି ପାଗ ସିଆଳିଟା ଦଉଚି ଆଉ ଦଉଚି ଆଉ।
ହଁ ହଁ
ହଁ
ଏବେ ବର୍ଷା ବଧୁ ହୁଏ ବର୍ଷା ଆଁ
ହଉଚି ନା ନାଇଁ।
କ କହିଲ?
କ ସୁବିଲାନି।
କଣ କହୁଚ?
ସୁବୁନି ମୋ କଥା।
ଅଧା ସୁବିଲା।
ମାସେ
ହଁ
କଣ ମାସେ?
ମୁଁ କହିଲି ମାର୍କେଟ ଏଇଟା କୁଆଡେ ଏବେ ଆଉ ଦିନ ରେ ନାହିଁ ତମର।
ହଁ ହଁ ମାର୍କେଟ ନା ମ ଏଗାକୁ କୁଆଡେ ଯିବାର ନାଇ। ଖିଆ ପୁଅ ର ଯଦି କଣ ଡେସ ହବ କିଣିବି ଆଉ।
ଘରକୁ ତ ମେ ଯାଇନି ଲୋ।
ପିଲା।
ହଁ ତିନି ଚାରି ବର୍ଷ ତଳେ ଯାଇଥିଲି।
ଓ ହୋ। ହଉ ରଖୁଛି ତାହେଲେ।